ହଁ-ହଁ ରୋଷେଇ ଫୋଷେଇ ସଇଲାଣି?
ନାଇଁ ମ ମୋର ଷ୍ଟାର୍ଟ ହେଇନି କହିବାକୁ ଗଲେ ହେ-ହେ।
ଆଉ ଆମର ସେଇ ଚାଲିଛି ଆଉ ସେ ଛୁଆ ତାଙ୍କର ଆସିଲେ ଏଇନା ପୁଅ ଆସିବ ତାର ଏଗାର ଟାରେ ଛୁଟି। ଆଉ ଝିଅ ତାର ଆଜି ସ୍କୁଲ୍ ଗଲାନି।
ତମର ରୋଷେଇ ହେଲାଣି?
ନାଁ ମ ଚାଲିଚି ଝିଅ ତାର ସ୍କୁଲ ଆଜି ଗଲାନି ତ କାଲି ତିନ୍ତି ତିନ୍ତି କା ପଳେଆସିଲା ପୁରା ପହର୍ ଦିନ ଭିଜି ଭିଜିିକା ଆଇଲା କାଲି ଭିଜିିକା ଆଲା ରେନିକୋଟ ନେଇ ପୁଣି ଇଏ ନେଇକି ଛାଡିକି ଆଇଲେ ପ୍ରବଳ ବର୍ଷା ଆଉ ଛୁଆ କେମିତି ତିନ୍ତି ନ ତିନ୍ତି ସେ ସେଇଠୁ ସିଏ କଣ ଗଲେ ନା କହିଲେ ନା ଆଜି ଯାଆନା ଥଣ୍ଡା ଧରିଦେଇଛି ଅବେଳରେ ଆସିଲା ବେଳକୁ ଥଣ୍ଡା ଧରିଦଉଛି। ଆ ଛେୟାକୁ କୁ କହିଲେ ଆଜି ଯାନା ତୁ ସ୍କୁଲ ତୁ ରହିଯା ଦି ଦିନି ଖଣ୍ଡେ ସେୟାକୁ ତାକୁ ଟୁକେଇ ଲେତାପରେ ମୁଁ ନଣନ୍ଦ ଯୋଉ ବାହା ହେଇଥିଲେ ସେ ଆସିବେ ଆଜି ବୁଲି। ଆଉ ଚାର୍ଟା ବେଳେ ରାତିରେ ଆମର ଭୋଜି। ଆଉ ସେୟାକୁ ସେ ମନା କଲେ। ନା ଯାଇନି ଆମ ଛୁଆ ପିଲା ସ୍କୁଲ ଗଲେଣି?
ଆମର ତ ଦି ଜଣ ଯାକ ସକାଳୁ ଯାଉଛନ୍ତି ପାଞ୍ଚଟା ପାଞ୍ଚଟା ପଇଁଚାଳିଶ ରେ ଘରକୁ ଆଉଚନ୍ତି।
ଦି ଜଣ ଯାକ
ହ ହଁ ହଁ।
ଉଁ ହୁଁ।
ସବୁବେଳେ ଆମର ପ୍ରାଏ ଟାଇମ୍ ସ୍କୁଲ ଯାଉଛନ୍ତି ଏତେ ମିସ୍ ହୁଏନି। ବାଇ ଚାନ୍ସ କେବେ କେତଳେବେଳେ କେମିତି ଧର ଦେହ ପାହା ଟିକେ ଖରାପ ହୁଏ କି କଣ?
ହୁଁ।
ହଁ
ନା ଆମର ସେଇ ଟୋଟାଲ ଝିଅ ତାର ଜମା ମଙ୍ଗିବ ନେଇ ରହିବାକୁ ଏଇ ଥଣ୍ଡା ଦେଶରୁ ବାଧ୍ୟ ହେଇକି ଯେ ହଁ। ନା ମୁଁ ଯିବି ସ୍କୁଲ ଯିବି।
ହଁ କଣ ଏତେବେଳେ ମୁଁ ଏତେବେଳୁ ମୋର ପରିବା ପରିବା କଟାକଟି ସରିଯାଇଥାଏ ଆଜି କିନ୍ତୁ କିଛି କରିନି ଏବେ ଟିକେ ଖ ଖାଇକି ଉଠିଲି ଆଜି ଟିକ ଲେଟ୍ ହେଲା ପୂଜା ଫୂଜା କଲା ବେଳକୁ ନା। ଆଉ ଘରେ ଯବୁ ଫୋନ କରିଥିଲା ଯେ ଘରୁ ଟିକେ କଥା ହେଇଗଲି ଆଠଟା ହେଇଗଲା। ତାପରେ ଆଠଟାରେ ଗଲି ମୁଁ ବ୍ରସ ଫ୍ରସ କଲି। ଗଧେଇକି ପୂଜା ଫୂଜା କଲା ବେଳକୁ ହେଇଗଲା ମତେ ସାଢେ ଆଉ ଟିକେ ଭଲ ଭଜା ଫଜା ବନେଇଲି ପରଟା ଭଜା କଲି ଖାଇବାକୁ ଦେଲି ଶଶୁରଙ୍କୁ ଏ ତା ବାପା ଖାଇଲେ ମୁ ହୁଁ ଖାଇକି ତ ଜଷ୍ଟ ବସିଥିଲି ଆଉ।
ହଁ।
କାଲି ଭାତ ଟା ବସିଛି କିଛି କିଛି କଟାକଟି କରିନି ଦେଖିନି। ଆଉ ଖୋଲିନି ଫ୍ରିଜ କଣ ପରିବା ପତ୍ର ଅଛି ଯ ବାହାର କଲେ କଣ ଦେଖିକି ମୁ କରିବି।
ହୁଁ। ସେଇଆ ଆଜି ଶୁକ୍ରବାର ତମର ଭେଜ
ହଁ ଆଜି ଆଉ ସେଦିନ କରାହେଇଥିଲା ଯେ ଆଜି ଆଉ କିଛି ହବନି।
ହୁଁ।
ଆଜି ଗୋଟେ ଭୋଜି ଅଛି ଆମର ବି ରାତ ଆହୁରି ପା ଭୋଜି ଅଛି ଆଉ କିଏ ଏରା ଘରେ ଅଣ୍ଡା ଫଣ୍ଡା ଅଛି ଯେ ଯ ଖାଇବ ଯଦି ପୁଅ ଖାଏ ଆମ୍ଲେଟ ହାମଲେଟ ବନେଇଦେବି ଆଉ କିଛି କରିବିନି।
ହୁଁ।
କିଏହେରା ମାଛ ଫାଛ କଲେ ହେରା ଅଧିକ ଖାଲି ଧୁଆ ପୋଛା ଏ ରକ୍ତ ଖାଲି ମାଛରା କଲେ ନାଇଁ।
ନାଁ ତମର ଭାରି ଟେନସନ ନାଇ ତାଙ୍କୁ କିଏ ରଷେଇ ଧୋ ପୋଛୋ
କେମିତୀ ଯାହା ହେଉ ମଟନ କଲେ କଣ ସଖାଳ ଏଇଟା ଖାଲି ଚାରିଆଡେ ଧୁଆ ଧୁଇ ।
ସେତିକି ସେରା ଭାରି ହଇରାଣ କରିବୁ ଖାଇବୁନୁ ଯେତିକି ସେ ନିକେଇ ନିକେଇକା ଆଗେ ପଳେଇବ ଦିନ ମୁଁ ସେଇ ସଖାଳୁ ଅଣ୍ଡା ଅଣ୍ଡା ଫଣ୍ଡା କରିଦେଲି ପୋଟଳ ଆଳୁ ଭାଜିଦେଲି ଅଣ୍ଡାଆମଲେଟ କରିଦେବି ସେ ପ ଖାଳ ଖାଇଲେ ସବୁ ଆମ୍ବ ଏ ଟମାଟୋ ବାଇଜଣ ସବୁ ମୋ ଝିଅ ନହେଲେ ଖାଇବନି। ବାଦାମ ମଞ୍ଜି ଚଟଣି କରିଦେଲେ ସେତାର ଖାଇଦେଲେ ।
ଆମ ଛୁଆ ଗୁରା ଆମ ଝିଅ ପୁଅ ଝିଅ କେବଳ ଆଳୁ ସିଝା କୁ ମିକ୍ସଚର ମାନେ ସେ ବାଇଗଣ ଟମାଟୋ ମୁଁ ଯଦି ଚକକା ଚକଟି କରି ଖାଇବି ସେ କେବେ ନାହିଁ ମୁଁ ଯଦି ଟିକେ ଚଖେଇ ଦେବି ବି ମୋ ପୁଅ ହେରା ଖାଇବନି। ତାଙ୍କର ତ ଛୁଆରୁ ହେନ୍ତି ଅଭ୍ୟାସ ହେଇନି କଣ କରିବି? ଜମା ଖାଉନାହାନ୍ତି ମୁଁ ସବୁବେଳେ କହେ ଟମାଟୋ ଟମାଟୋ ତାହଲେ ଖାଅ ଦେହରେ ଟିକେ ରକ୍ତ ହବ।
ହଁ।
ଆମ ଭଣଜା ଭାଣିଜୀ ତାଙ୍କର ଏତେ ପ୍ରିୟ ଟମାଟୋ ଟମାଟୋ ତାଙ୍କର ତେଲରେ ଭାଜି ତା ଦେହରେ ମିକ୍ସର ପ୍ରାୟ ଟାଇମ ମୋ ଭନ ଜା ଆ ଯାହା ତା ମା ଯାହା ଦରକାରୀ ପତ୍ର କଲେ ବି ସେ ହେରା ଟିକେ ଦରକାର ତାହାର କିନ୍ତୁ ଆମ ଛୁଆ ଦି ଜଣ ଜମା ନାହିଁ।
ନା ଆମର ଯାହା କରାଯାଇଥାଉ ସେମିତି ଖୋଜିବେ। ଯାହାହେଲେ ଟିକେ ସିଏ ତ ମାଛ ଚିକେନ ମଟନ କଲେ ମୋ ଝିଅ ଖାଇବନି ।
ପଖାଳ ଫଖାଳ ସ୍କୁଲ ତ ପଳେଇଲେ ଯୋଉ ଭୋର ଟାଇମ୍ ସ୍କୁଲ ହେଇଗଲା। ଆଉ ମାନେ ଭାତ ଭାତ ଆମେ କଣ ଯେତେବେଳେ ଆମର ଇଛା ବଳିଗଲା କି ଭାତ ତମର ଟିକ ତ କେତେବେଳେ ଇଛା ହେଲା ଟିକେ ପଖାଳ ପଖାଳ ଖାଇ ଦଉଛୁ ଆଉ ଛୁଆମାନେ ଯୋଉ ପଲେଇଲେ ସ୍କୁଲ କୁ ଆଉ କଣ ସେ ଖାଇଲେନି ନା ତଥାପି ଝିଅ ଟା ପଖାଳ ଖାଉଛି ଯେ ଖାଉଛି ବାକି ପଖାଳ ପାଣି ପୁୁରେଇକି ଦେଇଦେଲେ ଗରମ ଭାତରେ ଟିକେ ବାକି ସେ ପୁରା ଗରମ ଭାତ ରେ ପୁରେଇକି ଦେଲେ ଖାଇବନି। ଟିକେ ମିସେଇକି ଦେଲେ ଖାଏ ବାକି ଏନ୍ତି ଭଜା ଫଜା ହେନ୍ତି ଦେଲେ ଟିକେ ଅଧେ ଖାଇବ କେଞ୍ଚେ ମେଞ୍ଚେକି। ବାକି ନହେଲେ ଏଇ ଯୋଉ ବାଇଗଣ ପୋଡା କି ଯୋଉ ଟମାଟୋ ପୋଡା ଏମତି ନହେଲେ ଖାଇବନି। ନହେଲେ ମାଛ ଭଜା ଯଦି ହବ ପଖାଳ ଖାଇବ। ତା ତରକାରୀ ବି ସେ ମାଛ ତରକାରୀ ଖାଏନି।
ସେଇପା।
ଭଜା ଖାଇବ।ମାନେ ତରକାରୀରେ ପଡିଲେ ମାଛରା ଖାଇବନି। ତା ପାଇଁ ମୁଁ ଭାଜିକି ରଖି ଦେଇଥାଏ। ଆଉ କେତେ ତମେ ହଇରାଣ ହବ? ଯଦି ଖାଇବ। ପୁଅର ଅଣ୍ଡା ଆମଲେଟ ପସନ୍ଦ ଝିଅର ଅଣ୍ଡା ଆମଲେଟ ପସନ୍ଦ ନାଇଁ। ମୁଁ ଦିନେ ଦିନେ ରୁଟିରେ ଅଣ୍ଡା ଆମଲେଟ କରିକିନା ରୋଲ ଭଳିଆ କରିଦେବି ପୁଅ ତାର ଦିନେ ଦିନେ ସକାଳେ ଖାଇଦବ।ଏଇ ଛୁଟି ତକରେ ଯଉ ରହିଥିଲା। ଆଉ ଝିଅ କିନ୍ତୁ ଅଣ୍ଡା ଆମଲେଟ ଛୁଇଁବନି। ଯଦି ଅଣ୍ଡାରେ ତରକାରୀ ଦେଇ ଭାତରେ କଣ କଲ ତାର ଗୋଟେ ଏଲାର୍ଜି କି କଣ ସେ ତ ଚ ଚକଟି ଚକଟିକା ଗିଳିଦବ।ମାନେ ଏମତି ଅଣ୍ଡାଟା ଡାଇରେକ୍ଟ ଚୋବେଇକି ଖାଇବନି ।
ଓହୋ ତାଙ୍କୁ କଣ ଗୋଟେ ଲାଗେ
ହୁଁ ଏଇରା ଏତେ ସୁକୁମାରି ହେଥିପାଇଁ ଆମ ଛୁଆଗୁରା ପତଳା ଗିଣିଗିଣିଆ।
ମୋ ଝିଅ ସେମିତି।
ଆମ ଆମ ଭଣଜା ଭାଣିଜୀ ସବୁ ଖାଇଦେବେ ମାନେ ଥରେ ନୁହଁ ଦିଇଥ ଦିଥର ତିନିଥର ଲାଗେ ମାଗିକି ଖାଇଦେବେ ଯଦି ଚିକେନ ଫିକେନ ହବ। କି ବିରିୟାନୀ ଫିରିୟାନୀ କଲେ ଦି ତିନି ଥର ମାଗିକି ଖାଇବେ। ଆ ଝିଅ ଟା ମୋର ଖାଇବା ପୁରା କମ୍ । ଛୁଆ ଦିନେ ମୁଁ ତାକୁ ବୋଲି ଟିକେ ମୋଟକାଠିଆ ହୋଇଯାଇଥିଲା। ପୁରା ଗୋରା ଛୁଆ ଝିଅଟା ଆମର। କିନ୍ତୁ ଏବେ ଟିକେ ବଡ ହେଲାଠୁ ମାନେ ତାର ଯେମିତି ଏଇ ପାଠ ଟେନସନ ରେ ତା ଅନୁସାରେ ଯେତିକି ଗୋରା ଥିଲା ସେ ଆ ।
ହୁଁ।
ପୁରା ଚିଲିରା ଗୋରାଟା ହେଇଥିଲା।
ହୁଁ।
ହେଇଥିପାଇଁ ମନ ଦୁଃଖ ସିଏ କାଲି କହିଲା ଆମକୁ ପନିର କରିକି ଦବୁ। କହିଲା ମୁଁ କହିଲି ଚିଲି ପନିର କରିଦେବି କି ଗୋଟେ କ୍ୟାପସିକମ୍ ଗୋଟେ ଅଛି।ନା ନା ନା ତୁ ଆମକୁ ସାହି ପନିର କରିକି ଦବୁ।ପୁଣି ରାତିରେ ଯାଇଥିଲି କାଲି ମାାର୍କେଟ୍ କହୁନଥିଲି କି? ଯୋଉ ସେ ସବୁ ଶାଢୀ ତାଙ୍କ ନା ସେ ଯୋଉ ଦିଅର ନାଗି ସବୁ ସବୁ ଏଇ ଯୋଉ କୁର୍ତ୍ତିୀ ପାଇଜାମା ହେରିକା ଚଡ଼ି ଗଞ୍ଜି ସବୁ କିନିକି ଆଣିଲୁ ନଅଟା ବାଜିଲା । ବୁଟ ଆଳୁ ତରକାରୀ କରିଦେଇକି ପଳେଇଥିଲି। ତାପରେ ଆସିଲା ପରେ ପନିର ଯୋଉ ଆମର କ୍ଷୀର ବାଲା ଯୋଉ ଦଉଚି ସିଏ ପନିର ଦଉଚି। ସେ ଦେଇଥିଲା ଟିକେ ପନିର ଯେ କହିଲା ମାମା ମତେ ସାହି ପନିର କରିକି ଦବୁ । ଏ ପୁଣି ତାକୁ ରାତିରେ ଆଉ ସକାଳୁ ତ ଏତେ ବେହରାମ କଲା ବେଳକୁ ଟାଇମ ହବ କି ଆଉ? ପୁଣି ପନିର ଟାକୁ କଟାକଟି କରିକି ତାକୁ ଅ ସେଇ କାଜୁ ଫାଜୁ ତାକୁ ସବୁ ବାଟା ବୁଟି କଲି । କରି କୁରାକି ତାକୁ ବନେଇକି ମତେ ବାଜିଲା ଏଗାର । ତାକୁ ଥଣ୍ଡା କଲି ତାକୁ ଫ୍ରିଜ ରେ ରଖିଲି । ପୁଣି ସକାଳୁ ଉଠିକି ଅଟା ଚକଟି ପରଟା ବନେଇଲି । ଛତୁଆ ଟିକେ ଟିକେ ଦେଲି। ନେଇକି ଗଲେ। ଆଉ ଫୁଲ ତୋଳ ଠାକୁର ପୂଜା କର।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
। ଏକୁଟିଆ ହେଲା ବେଳକୁ କେହି ତ ନାହାନ୍ତି ନା ମତେ ହିଁ ସବୁ କରେ ତଥାପି ତା ବାପା ଏବେ ଦିନେ ଦିନେ ଟିକେ ଅଧା ଅଧା ମୁଁ ଆଜି ଅଧା ଝାଡୁ କଲି ମତେ ନିଦ ଲାଗ ପିଲା କାଲି ଦିନ ସାରା ଏଇ ପୁଁ କଥାବାର୍ତ୍ତା ହେଇ ହେଇକା ନାଁ କିଏ ଫୋନ୍ କରୁଚି ଲେଟ୍ ଲାଟ ହେଇଗଲା ଟିଏ। ଆଜି ଟିଏ ଶୋଇ ପଇଲି କଁ କହିଲ ଛୁଆ ଗଲା ପରେ ଶୋଇ ପଇଲି ସାତଟା ଯା ଛଅଟା ରୁ ସାତଟା ଟିକେ ଆଖି ଲାଗିଗଲା । ଶୋଇ ନଥିଲି ତାପରେ ତ ଉଠି ପଡ଼ିଲି ଉଠିକି ପୁଣି ଝାଡ଼ୁ ଅଧା କଲି । ତାପରେ ବୋଉ ଟିକେ ଫୋନ୍ କଲା ତା ସାଁ ଟିକେ କଥା ହେଲି। ଏମତି ହେଲା ଆଠ ଆଜିଅଲା ।
ସେଇଆ ସଖାଳୁ ଆଉ ଟାଇମ୍ ହୋଉଚି ନାଁ?
ତାପରେ ଦେଖ ରୋଷେଇ କଣ ରୋଷେଇ ଲେଟ୍ ରେ କଲେ ହବନି କି ଛୁଆରା ସାଢ଼େ ଗୋଟେରେ ଆସିବେ ସେଥିପାଇଁ ଲେଟ୍ ରେ ବି କରିହୋଉନି ଗ ଟେ ଓଟେ କଲା ଅଳୁକୁ ମୁଁ ଭାତଟା ବସେଇ ଦିଏ ତାପରେ ଯାହା କଟାକଟି କରିକିନା କରିବି ଏକାଥରେ ଯାଇଁ ବସ୍
ହୁଁ ଆଗେ ଭାତଟା ହେଇଗଲା ଅ
ହୁଁ ।
ଆମର ବା ସେମତି ଉଛୁଳା ଉଆ ବା ସେମିତି ଯୋଉ ସଖାଳୁ ଗଲା ଯେ ସିଏ ନାଁ ନାଁ ମୁଁ କଣ ନେବି ଆଜି ଟିଫିନ୍ କାଲିଠୁ ଆଉ ରଖି ନଥିନି। ଇଏ ଏଗାରଟାରେ ପଳିଆସିବ ବୋଲି ତାର ଶୁଖିଲା ଜିନିଷ ନେଇଯାଏ। ଆଜି ତାର କହିଲା ପୁଆଁ ମୁଁ ଅଇନି ରୁଟି କହିଲା ମତେ ହେଦିନ ସାଙ୍ଗ ଗୋ ତାଁ ଥା ରୁଟି ଭଜା ମତେ ଦିଅନ୍ତେନେଇ ସେ କେବେ ରୁଟି ଭଜା ଖାଇ ଶିକିନେଇ ଛିଡ଼େଇ ଶିକିନେଇ। ଅ ହଉ ତାହେନେ ଯଦି ଭ ଆଉ ସଖାଳୁ ତାନେ ଭଜା କନି ରୁଟି କନି ନେଇକିନା ତାପରେ ତାକୁ ଛିଣ୍ଡେଇ ଛୁଣ୍ଡାକି ଥଣ୍ଡା କରିକି ଦେନି ନହେନେ ନାହିଁ ସେ ଛିଡ଼େଇକି ଖାଇ ସିକିିନେଇ ଗୁରୁମାମାନେ ଯଦି ଖୋଇ ଦେବେ ଖୋଇ ଦେବେ।
ଆଁ ଛୁଆ ଦିନେ ତ ଆମ ଛୁଆ ଯୋଉ ଯେତୋଳେ ଏଲ୍ କେଜି ୟୁ କେଜି ପଢ଼ୁଥିଲେ କେଭେ ବି ରୁଟି ଦେଇନି କି ପରଟା ଦେଇନି। ଯାହା ନେବେ ଛୁଆମାନେ ନିଅନ୍ତି କିନ୍ତୁ ବ୍ରେଡ଼୍ ଫ୍ରେଡ଼୍ ଏଇ ଜା ଉଁ ଲଗେ କିନ୍ତୁ ମୋ ଝିଅ କଣ ନାଁ ଖା ଝିଅଟା ନାଁ ବୋହୁତ୍ ସୁକୁମାରୀ ସେ ଖାଇ ଶିକିଲା ଯାଇଁକି ଦଶ ବର୍ଷ ପରେ। ଆଇଲା ସେଥିପାଇଁ ଆମେ ତାକୁ ସେଇ ଯୋଉ ବିସ୍କେଟ୍ ହୋଉ ସେ ବିସ୍କେଟ୍ ବି ଦେବି ଫେରେଇକି ଆଣିଅ। ବାକି କଣ ପଳିଆସେ ଏଗାରଟାରେ ପଳିଆସେ ନାଁ।
ଜାଇଁଲ ତାକୁ ମାନେ ଗ୍ରାଇଣ୍ଡିଙ୍ଗ୍ କରିକି ଦେଲି ଚାରି ବର୍ଷ ପର୍ଯ୍ୟନ୍ତ।
ମୋ ଝିଅକୁ ଭାତ, ଝିଅକୁ ଭାତ, ଡାଲି ଗ୍ରାଇଣ୍ଡିଙ୍ଗ୍ କରିକି ଦିଏ ଯେ।
ହଁ ବା ଚାରି ବର୍ଷ
ତମେ ଦିନେ ହସିବ ଘରକୁ ଦିନେ ଯାଇଥିଲି ଲାଇନ୍ ସେ ଦିନ ସାରା ଆମର ଆସିଲାନି ଗାଁରେ ମାନେ କଣ କରିବି ତା କୁକୁ ଶିଳରେ ଚକଟିକିଲା ଭଳିଆ କରିକି ତାକୁ ଦେଇଥିନି ଏହେଁ।
ନାଁ ଆମର ସେନ୍ତିଆ ସିନ୍ ଗଟେ ତିଲା ଜାଇଁଲ ଆମ ଘରୁକୁ ଯାଇଥିଲି ଆମର ଟିକେ ଲାଇନ୍ ପ୍ରୋବ୍ଲେମ୍ ଥାଏ । ଲାଇନ୍ ସେଦିନ ପଳେଇଚି ଆମର ସେତଳେ ଇନଭଟର୍ ଆସିନଥିଲା। ମୋ ଭାଉଜ କଣ କଲେ ନାଁ ବଡ଼ ଶିଳ ଗୋଟେ ଯ ଯେ ମସଲା ବଟା ଶିଳରେ ତ ହବନେହିଁ ତା ଖାଦ୍ୟଟା ଗ୍ରାଇଣ୍ଡିଂ କଲେ ରା ମା ନାଗିବ କଣ କଲେ, ବଡ଼ ଶିଳଟାକୁ ଯୋଉଟା ବିରି ଫିରି ବାଟନ୍ତି ସେଇ ଶିଳଟାକୁ ପକେଇଦେଲେ ପକେଇ ଦେଇ ସେ ଭାତକୁ ସେଇ ଯୋଉ ଡାଲିକି ସବୁ ଗ୍ରାଇ ତାରେ ବାଟିଲେ। ବାଟିଲେ ବାଟିକିନା ତାକୁ ପୁରା ପତଳା ପତଳା କଲେ କରିକିନା ତାକୁ ଦେଲେ ଖାଇ
ଏଁ ଏବେ ବି ସୁଧା କଣ ଯାହା ନିଜେ ବାକି ନିଜେ ଖାଇ ଶିକିନଥିଲା। ଏତେ ହଇରାଣ ତା ଯୋଗୁ ମୁଁ ହେଇଛିି। ବାବାରେ ଗାଧୋଇବାକୁ ଯିବି, ସେ ଉଁ ଘରକୁ ଯାଇଥିବି ସେ କାହା ପାଖକୁ ଯିବନି କାନ୍ଦିବ ଯେ ବାଥରୁମ୍ ରେ ପଶ